ହାଲୋ।
ଭଏସ ଶୁଭୁଛି ମୋର।
ହଁ ଶୁଭୁଛି କୁହନ୍ତୁ।
କଣ କରୁଛନ୍ତି?
ଏବେ ଗାଧେଇକି ବାହାରିଲି ଆଉ ତାପରେ ଠାକୁର ପୂଜା କରିବି। ଆଉ ତମେ କଣ କରୁଥିଲ?
କି ନାଇଁ ଶୋଇକି ଉଠିଛି ଜଷ୍ଟ ଆଉ ବସିଛି ସବୁ କାମ ସାରିକି।
ଓହୋ ଏତେ ଲେଟରେ ଉଠୁଛ।
ଆଜି ଟିକେ ଲେଟ୍ ହେଇଯାଇଛି,
ଓହୋ ଆଉ ପଢାପଢି କରୁଛ ନା କଣ?
ହଁ ପ୍ଲସ ଥ୍ରୀ ପଢୁଛି।
ପ୍ଲସ ଥ୍ରୀ କରୁଚ। ଆର୍ଟସ୍ କି ସାଇନ୍ସ ନେଇଚ।
ସାଇନ୍ସ।
ଭଲ।
କଣ କଣ କରୁଛନ୍ତି?
ମୁଁ ପଢାପଢି ସରିକି ମୁଁ ବିଭାୟା ହେଇସାରିଲିନି ବିବାହିତ ହେଇସାରିଲିନି।
ମୋର ପୁଅଟେ ଅଛି।
ଓହୋ। ଆଚ୍ଛା। ଆଉ। ରଜ ବି
ରଜ ତ ମୁଁ ଆସିଛି ଭାରି ବାପ ଘରକୁ। ବହୁତ ଭଲ କଟିଲା ଆଉ କାମ ଧାମ କିଛି ନାହିଁ। ରେଷ୍ଟ ନେଇ ମା ପିଠା ପିଠା ସବୁ ବନେଇଲେ ଦୋଳି ଖେଳିଲୁ। ରଜ ମହୋତ୍ସବ ଆମର ସେଠି ପାଖରେ ହଉଛି ର ଜ ମହୋତ୍ସବ ସେଠିକି ଯାଇଥିଲୁ।
ଓହୋ ଭଲ।
ତୁମର ସେମିତି ସିଆଡେ କେମିତି ହୁଏ ରଜ?
ଆମର ତ ରଜ ନାହିଁ। ମାନେ ମୁଁ ଓଡିଆ ନୁହେଁ ତ ସେଥିପାଇଁ। ବଟ୍ ମୁଁ ଓଡିଶାରେ ରହୁଛି ଯେହେତୁ ହଁ ଏମିତି ବୁଲାବୁଲି କରେ ସାଙ୍ଗମାନଙ୍କ ସହିତ। ପିଠା ପିଠା ହୁଏ।
ରଜ ତ ନାହିଁ, ତମର ରଜ ନାହିଁ ନାଇଁ?
ନା ରଜଟା ତ କେବଳ ଓଡିଆ ମାନଙ୍କର।
ହଁ।
ହୁଁ। ଆଉ
ବୁଲିବାକୁ କୁଆଡେ ଯାଇଛନ୍ତି ସବୁ ଜାଗା?
ବୁଲିବା ପାଇଁ ଘର ପାଖାପାଖି ମଲ ବଗେରା, ଯଦି ରଜ ମହତ୍ସବ ହୁଏ ସେଇଠି। ମେଳା ପଡେ
ଗାଁ ରେ ରହୁଛନ୍ତି ଏବେ ନା ସହରରେ?
ସହରରେ।
ଗାଁରେ ଭଲ ହୁଏ ବେଶୀ ରଜ କୁ ବେଶୀ
ହଁ।
ସବୁ ନିୟମ ଅନୁଯାୟୀ ଯାହା ପୂଜା ପାଠ ଯାହା ଥାଏ ବସୁମନ୍ତୀ ସ୍ନାନ ରେ।
ହଁ।
ସବୁ ଗାଁ ଗହଲଳି ରେ ଭଲ ହୁଏ। ସହରରେ ତ ଏତେ ଜାଣିନଥିବେ ସବୁ ପ୍ରାୟ! କଣ କେମିତି ହୁଏ ବୋଲି।
ହଁ।
ବସୁମତୀ ସ୍ନାନ କାଲି ଗଲା। ସେଇ ଶିଳ ଶିଳ ପୁଆ ସବୁ ତାକୁ ଧୋଇ ଯେତିକି ସବୁ ଲୁହା ଜିନିଷ କଟୁରୀ, ପନିକି ତାକୁ ସବୁ ଧୋଇ ଧାଇ ସବୁ ପୂଜା କରନ୍ତି ଫୁଲ ଚନ୍ଦନ ଦେଇ। ତା କୁ ହଳଦୀ ପାଣି ରେ ଗାଧେଇ ତାକୁ ବସୁମତୀ ସ୍ନାନରେ ପୂଜା କରିଦିଏ। ଶିଳ ଶିଳ ପୁଆକୁ।
ଦେଖୁଥିଲ ଇନଷ୍ଟାଗ୍ରାମ୍ ରେ ହଁ ସେଇଗୁଡା।
ହଁ ସେଇଗୋଟା କାଲି ଆମର ହେଇଥିଲା ମା କରିଥିଲେ।
ଓହୋ।
ଶାଶୁ ଘରେ ଥିଲେ ମୁଁ କରିଥାନ୍ତି। ଯେହେତୁ ନାହିଁ ମୁଁ ସେ ସେଠେ ଯାଆ ଅଛନ୍ତି ସେ କହିଛନ୍ତି କାଲି। ତେଣୁ ଭଲରେ କଟିଗଲା ରାଜ।
ଆଉ ଆପଣଙ୍କ ପୁଅଙ୍କର କୋଉ କ୍ଲା
ପୁଅର ଏବେ ଥ୍ରୀ କ୍ଲାସ ହେଲା।
ଓହୋ।
ଆଜି ସ୍କୁଲ ଖୁଲିଗଲା ଆଜି ମୁଁ ଅଛି ବାପ ଘରେ ଯେ ତୁ ଯାଇନି ଆଉ ତାକୁ ସ୍କୁଲ ଛାଡ଼ିିନି
ବେ ହଁ ଆଜି ସ୍କୁଲ ଖୋଲିଲା।
ହ ଆଜି ଆମର କ ବି କଲେଜ ଖୋଲିଲା।
ହଁ। ଆଉ କୋଉ କୋଉ ଜିଲ୍ଲାରେ ସବୁ ଅଛି ଆଉ ଦୁଇ ତିନି ଦିନ ବଢେଇଛି କଣ ସରକାର। ଏତେ ଗରମ ଗୁଳୁ ଗୁଳି
ହୁଁ ଆମର ବି ବଢିଆ କଥା କିନ୍ତୁ ଛାଡ ଯିବାକୁ ପଡିବ ଆଉ।
କଣ ବଢେଇ ନାହାନ୍ତି? ଆ ତମେ ହଷ୍ଟେଲରେ କି ଘରେରେ ଅଛ? ହଁ ସ୍କୁଲ ତ ଖୋଲିଗଲା ଯିବା ପୁଣି ଆଉ।
ହୁଁ ସେ ଜିନିଷ କଲେଜ ଯିବାର। ଏତେ ଗରମରେ କିଛି ଯିବାକୁଛି
ନା ସେଇ ଗରମ ଆଉ କେତେ ଦିନ ବଢିଆ କଥା ଏତେ ଗରମ ଗୁଳଗୁଳିତ କିଛି ତ କମିନି।
ହଁ।
ସେଇ ଗରମରେ
ଆଉ କିଛି ଜଣିଛି ଆଣିଥାରୁ
ଆଉ କୁଆଡେ ବୁଲିବାକୁ ଯାଇଥିଲା ପୁରୀ ଜଗନ୍ନାଥ ମନ୍ଦିର କେବେ ଯାଇଛ?
ହଁ ହଁ ଯାଇଛି ବହୁତ ଥରେ ଯାଇଛି ଏବେ ହିଁ ଯାଇଥିଲି ଆରାମସ ହିଁ ଯାଇଛି।
ହଁ ଯୋଉ ସାଙ୍ଗମାନାନଙ୍କ ସହିତ ଯାଇଥିଲା ନା। ପୁରା ପରିବାର।
ନାଇଁ ନାଇଁ ଫ୍ୟାମିଲି ସହିତ ହ ଯାଏ। ସାଙ୍ଗମାନେ ସହିତ ଏବେ ତ ଯାଇହବନି ଟିକେ ଆଗକୁ ମାନ ବ ଯାଇହବ।
ହଁ ହଁ ହଁ ପୁରୀ କୋଣାର୍କ ସବୁ ଜାଗା ଅଛି ସେଠି ଭଲ ଭଲ ଜାଗା ଅଛି ସେଠି ବୁଲିବା ପାଇଁ ସବୁ ଯାଇଥିବ।
ଟ୍ରେନରେ ଯାଅ?
ନାଇଁ ପୁରୀ ଗଲେ ଆମେ ଏମିତି କାର ରେ ଯାଉ।
ଆମେ ବିଥର ଏଇ ବର୍ଷ ଆଉ ଯାଇପାରିଲୁନି ପୁରୀ ପ୍ଲାନ ହେଇଥିଲା କିନ୍ତୁ କ୍ୟାନସଲ ହେଇଗଲାଣି କଣ ପ୍ରୋବ୍ଲେମ ହେଲା ସବୁ ସାଙ୍ଗମାନୋନ ଆମେ ସବୁ ଯାଉ ଏର୍ଷ ସବୁ। ସାଙ୍ଗ ମମାନଙ୍କ ସବୁ ଅସୁବିଧା ହେଇଗଲା ଗାହାର ମର୍ତିକା ହେଇଗଲା ଏମିତି ଶତିକଆ ହେଲା ଏମିତିରେ ଆଉ ଏ ବର୍ଷ ଆଉ ଯାଇ ହେଲାନି ଛୁଟି ଟା
ଆଉ ଯାଉ ନହେଲେ ଆମେ ସାଙ୍ଗମାନେ ସବୁ ଟ୍ରେନ ସୁବିଧା ଏଠି ଅଛି ପାଖରେ ଟ୍ରେନ ତ ଆମେ ଟ୍ରେନ ରେ ପଳଉ।
ହୁଁ ଡାକିବେ ଯେତେବେଳେ ସେତେବେଳେ ପ ଯ ଆସଣ ଆଉ।
ହଁ ଠାକୁରଙ୍କ ଡୋରି ନ ଲାଗିଲେ ତ ଯାଇପାରିବନି। ଯପିଲାନି ବାପା ମା ଅଛନ୍ତି ଘରେ।
ଆଜ୍ଞା।
ଛୋଟ ପରିବାର ନା ବଡ ପରିବାର ରହୁଛନ୍ତି।
ନାଇଁ ନାଇଁ କେବଳ ବାବା ଆାମ ମୋ ସିଙ୍ଗଲ ଚାଇଲ୍ଡ।
ପୁର ଛୋଟ ପରିବାର।
ହଁ।
ଆମର ତ ପୁରା ବଡ ଆଉ ଯୌଥ ପରିବାର ରହୁଛୁ ଆମେ।
ମାନେ ପୁରା ଜଏଣ୍ଟ ଫ୍ୟାମିଲି।
ହୁଁ। ସମସ୍ତେ ଅଛନ୍ତି ଶାଶୁ ଶ୍ୱଶୁର। ଯାଆ ନ ଦିଅର ନଣନ୍ଦ ସମସ୍ତେ ଅଛନ୍ତି। ପୁରା ପରିବାରକୁ ନେଇ ଚଳିବାକୁ ପଡୁଚି। କାମ ପ୍ରେସର ବହୁତ ଅଧିକ ହଉଚି।
ହଁ ହଁ ଆମେ ତ କରିଆକୁ ପଡୁଚି।
ହଁ ହ ସେଇ ତମେ ଏବେ ତ ବାହା ହେଇନା ଜାଣିପାରିବନି କାମ ଏଇନାତମର ଛୁଟି ଯେଛୁ ସିଏ ଚାଲିଥିବ
ହଁ ମାନେ ମୁଁ ବାହା ହେଇନି କିନ୍ତୁ ସେତିକି ଯେତିକି ଘରେ କାମ କରୁଛି ସେଥିରେ ମୁଁ ହାଲିଆ ହେଇଯାଉଚିତ ମୁଁ ଭାବୁଛି ସେଇ ଟାଇମରେ କାମ କଲେ କେତେ କରିବାକୁ ପଡୁଚି ଏତେ ଲୋକ।
କ ମୁଁ କଇଲି ଛୁଆଙ୍କୁ ସକାଳେ ସ୍କୁଲ ଛା ମୁଁ କୋଡିଏ ବର୍ଷରେ ବାହା ହେଲି।
ଆଚ୍ଛା।
ଗ୍ରାଜୁଏସନ ସରିଲା ତାପରେ ସାଙ୍ଗେ ସାଙ୍ଗେ ବାହାଘର ହେଇଗଲା।
ଅ, ହୋ। କଣ ନେଇଥିଲେ ଏମାନେ ଆମ ଘରକୁ ପ୍ସିନ୍।
ଅନର୍ସ ନେଇଥିଲି ସାଂସ୍କିଟ୍ ନେଇଥିଲି ଅନର୍ସ।
ହଉ ହଉ।
ଏଇଯେ
ଆଉ କିଛି ପଢି ପାଇଲେନିଇଚ୍ଛା ଥିଲେ ବି ଆଉ ବାହାଘର ଯେହେତୁ ହେଇଗଲା କାମ ପ୍ରେସର ହେଇଗଲା ଆଉ ପଢିବାକୁ। ଇଛା ହେଲାନି ପଢେଇ ବି ପାରିଲେନି ଆଉ ତାପରେ ପରେ ପୁଅ ହେଇଗଲା।
ଅ ଉଁ ଉଁ ଉଁ କିଛି ଅଛି। କାଉ।
ସବୁ ବାଡି ବଗିଚାରେ ଗଛ ବଛ ଲଗେଇଚ଼ ନା ଲଗେଇନାହାନ୍ତି କିଛି ଘରେ?
ନା ନା ଆମେ ଇଏରେ ରହୁଚୁ ରେଣ୍ଟରେ ରହୁଚୁ।
ଓହୋ।
ଛବ୍।
ଏ ସେଇପା। ଆଉ ବ୍ରସ୍ କରିଚ଼ନ୍ତି ନା କରିନାହାନ୍ତି ଖାଇନାହାନ୍ତି ସେମିତି ବେଡ ରେ ଅଛନ୍ତି ଉଠିକି ବସି
ନା ନା ନା ସେ ସବୁ ସଲିଲାଣିି।
ଖାଇ ପିଇ ସାରିଲେଣି?
ହଁ।
କଅ ଖାଇଲେ?
ରୁଟି ଆଉ ଭଜା ଆଉ
ମାମା ବନେଇ ଦେଇଥିଲେ?
ହଁ ନାଇଁ ନାଇଁ ମୁଁ ବି ବନେଇଥିଲି।
ହଁ ହଁ।
ତାପରେ ବସିଚି ତାପରେ ଯିବି ଦଶଟାରେ କଲେଜ ଅଛି ବାହାରିବି ଘରୁ। ସାଢ଼େ ନଟାରେ।
ଓ ରୋଷେଇ ବାସ ଶିଖିଚନ୍ତି ତାହେଲେ କିଛି
ହଁ ହଁ ରୋଷେଇ ମୁଁ ହିଁ କରୁଚି। ଏବେ ଯେହେତୁ ଆଜିଠୁ କଲେଜ ଖୋଲିଲାନି ତ ଟିକେ କେଜାଣି ଫୋଲୋ କରିବେ
ଅ ହୋ।
ହୁଁ ହୁଁ। କଲେଜ ତ ସ୍କୁଲ ଭଳିଆ ହଉଚି ଦଶଟା ରୁ ଚାରିଟା ଦଶଟାରୁ ପାଞ୍ଚଟା ତ।
ଦଶଟାରୁ ପାଞ୍ଚଟା ଯାଏ କଲେଜ ହଉଚିି ଓହୋ।
ହଁ ଦି ତିନି ଘଣ୍ଟା ରେ ହେଇଥାନ୍ତା ତ ଘରେ ଆସିକି ଜିନିଷ କରି ହେଇଥାନ୍ତି।
ଦଶଟା ରୁ ପାଞ୍ଚଟା ଯାଗେ ହେଇଯାଉଚି ସବୁ କ୍ଲାସ୍ କରୁଥୁବ ପୁରା ଗୋ।
ହଁ।
ଯେହେତୁ ସାଇନ୍ସି ଟିକେ ପରିଶ୍ରମ ହବ।
ହଁ ବୋହୁତ ପରିଶ୍ରମ। ପୁଣି ଆମର କଲେଜରେ ଟିକେ ଷ୍ଟ୍ରିକ୍ଟ୍ ଭଳିଆ ହଉଚନ୍ଦି ପୁରା ଯେନ୍ତି ସ୍କୁଲ ତ ଆଉ ପୁରା ପି ଟି ଏମ୍ ହବ। ପାଠ ପଢ କପି ଚେକ୍ ହବ କଲେଜରେ ଏସବୁ ହୁଏନି।
ହୁଁ ହୁଁ।
କିନ୍ତୁ ସେଇଗୁଡା ଆମର କରୁଚନ୍ତି ତ ଟିକେ ଅଧିକ ପ୍ରେସର୍।
ଆକ୍ଚ୍ ହଉ ତେବେ ରଖୁଚି ଟିକ୍ ପରେ କରିବି କଲ୍।
ହଉ ହଉ ହୁଁ କାଟୁଚି।